ଶୁଭ ସକାଳ କେମିତି ଅଛନ୍ତି
ଏଇ ବସିଛୁ ଭଲ ଆଉ ବର୍ଷା ପାଗରେ ବସିବା କଥା ଆଉ।
ହୁଁ ହଁ ଏବେ ତ ତିନି ଚାରି ଦିନ ହେଲାଣି ବର୍ଷା ଚାଲିଛି ସେମତି। ଆଉ ଟିକେ ପାଗ ତ ଥଣ୍ଡା ଦେଇଛି କିନ୍ତୁ ଘର ସାରା ବି ଥଣ୍ଡା ହେଇଗଲାଣି କାରଣ ଲୁଗାପଟା ଯେତେକ ସଫା ହଉଛି? ସେତେକୁ ଶୁଖିବା ପାଇଁ ଟିକେ ଟାଇମ୍ ଲାଗୁଛି।
ହଁ ହଁ ବହୁତ ବର୍ଷା ଆପଣଙ୍କ ଘର ଟା କୋଉଠି?
ଆମର ଭୁବନେଶ୍ୱର ଆପଣଙ୍କର
ହଁ ଆମର କେନ୍ଦ୍ରାପଡା ଭୁବନେଶ୍ଵର ହଉଛି ବର୍ଷା ଆଜି
ଭୁବନେଶ୍ଵର ରେ ମାନେ ଏବେ ଚାରି ଦିନ ହେଲାଣି ରାତିରୁ ବର୍ଷା ଷ୍ଟାର୍ଟ କରୁଛି ଦିନ ସାରା ହଉଛି। ତାପରେ ଟିକେ ପୁଣି ବାରଟା ବେଳକୁ ଟିକେ କମିଯିବ ପୁଣି ଆଉଥରେ ରାତିରେ ପୁଣି ବର୍ଷା କାଲି ତ ବାରଟା ବେଳକୁ ଟିକେ କମିଯାଇଥିଲା ଲୁଗାପଟା ଆମେ ଶୁଖେଇ ଦେଇେଇଥିଲୁ ଉପରେ ଶୁଖିଯାଇଥିଲା।
ହଁ।
କିନ୍ତୁ ଆଜି ତ ମତେ କାହିଁ ଲାଗୁନି କି ଆଜି ଟିକେ ଖରା ହବ ବୋଲି ଆଜି ବହୁତ କଳା ମେଘ ଦେଇଛି ପୁରା।
ହଁ ଆଜି ପାଗ ବହୁତ ଅନ୍ଧ ମାନେ ଅନ୍ଧାର କରିଛି କାଲି ଟିକେ କାଲି ଟିକେ ପାଗ ଖୋଲା ଥିଲା ଆମ ଏଠି, ଆଉ ଆଜି ପୁରା ରାତି ଚାରି ବର୍ଷା ହଉଛି ଆଉ।
ହୁଁ ଆମର ବି ଏଇଠି ସେମିତି ରାତି ଚାରିଟାରୁ ବି ବର୍ଷା ଷ୍ଟାର୍ଟ ହେଇଯାଇଛି ଆଉ କମୁନି।
ହଁ ଆଉ କଣ କରୁଥିଲେ?
ଏଇ ଜଳଖିଆ ତ ସରିଲା ଖାଇବୁ ସମସ୍ତେ ବସିଛୁ ଆଉ।
ଜଳଖିଆ ସ ଖାଳ କଣ ରୁଟି ନା ଅଲଗା କିଛି?
ନାଇଁ ଆଜି ପରଟା ହେଇଛି ହଁ ଏମିତି ପରଟା ହଉ ଉପମା ହଉ କି ଯାହାବି ପ୍ରାୟତଃ ଆମର ଉପମା ହେଇଯାଏ ଭେଜିଟେବୁଲସ ପକେଇକି ସବୁ ଉପମା ଫୁପମା କରିଦେଲେ ପିଲାମାନେ ଖାଇଦିଅନ୍ତି। ଆଉ ନହେଲେ ଏମିତି ପରଟା ଭଜା କୋଉଦିନ ଇଟିଲି ହେଲା କି ଚକୁଳି ହେଲା। ସେମିତି ଖାଇଦଉ ଆଉ ଆଜି ତ ପରଟା ଭଜା ହେଇ କରିଥିଲି।
ହଁ ବର୍ଷା ଟା ହଉଛି ପରଟା ଖାଇବାକୁ ଭଲ ଲାଗିବ ଟିକେ ସକାଳୁ। ହଁ।
ନର୍ମାଲି ଦିନରେ ତ ଏମିତି ତେଲ ମସଲା କିଛି ଖାଇବାକୁ ଇଚ୍ଛା ହଉନି ଯେମିତି ଗରମ କରୁଛି। ଆଉ ଟିକେ ଥଣ୍ଡା ପାଗ ହେଲା ମାନେ ଏ ସବୁ ଜିନିଷ ଖାଇବାକୁ ଟିକେ ଭଲ ଲାଗୁଛି ଆଉ। ହୁଁ ଆପଣଙ୍କର କଣ ଆଜି ରୋଷେଇ?
ଆମର ଆଜି ମ୍ୟାଗି କରିକି ଖାଇବୁ ପୁଅ ମୁଁ ଆମ ଶାଶୁ ଅଛନ୍ତି ତିନି ଜଣ।
ଆଚ୍ଛା।
ମ୍ୟାଗି ମ୍ୟାଗି ଟା କରିକି ଖାଇଦବୁ ଆଉ। ଚାହା ଖାଇକି ବସିଛୁ ଆଉ ଠି ଡେରି ହେଇଗଲା ଉଠିବାର ବର୍ଷା ଟା ହଉଥିଲା।
ହୁଁ।
ଡେରି ହେଇଗଲା ଆଉ।
ମୋର ବି ସେମିତି ଆଜି ଟିକେ ଲେଟ୍ ହେଲା ଉଠିବା, ଆଉ ଉଠିକି ସାଙ୍ଗେ ସାଙ୍ଗେ ପୁଣି ପିଲାମାନେ ସ୍କୁଲ ଯିବେ ବୋଲି ଭାବିଥିଲି କିନ୍ତୁ ପିଲାମାନେ ଆଉ ସ୍କୁଲ କଣ ଯିବେ ସେ ବର୍ଷା ହଉଛି ବୋଲି ପୁଣି ଆଉଥରେ ମନା କଲି, ଯେହେତୁ ଆଉ ଅଛନ୍ତି ଘରେ ତ ଖାଇଦେବି ପରଟା ଭଜା ଯଉଟା କରୁଥିଲି ଅଧା କରିଥିଲି। ସେମାନେ ଅଧା ଟିଫିନ ନେଇ ଗଲା ପରେ ମୁଁ ଆଉ ବାକି ପୁଣି କାମ କରେ ତ ଏକାଥରକେ ସବୁ କାମ କରିଦ ହେଲି ଆଉ।
ହଁ ଆଜି ବର୍ଷା ହଉଛି ମୁଁ ବି ମାନେ ମୋ ପୁଅକୁ ବି ସ୍କୁଲ ପଠେଇଲିନି ବର୍ଷା ଟା ହଉଛି। କଣ ଛୁଆ କେତେବେଳେ ମନ ହେବେ ଯିବେ ହଁ। ମାନେ ଆଜି ଟିଉସନ ବି ଯାଆନା ସ୍କୁଲ ବି ଯାନ ବର୍ଷା ବି ହଉଛି ବାହାରେ ଥଣ୍ଡା କୋଉଠି ପଡି ପାଡି ଯିବ।
ହୁଁ ନାଇଁ ଛୋଟ ପିଲାଙ୍କୁ ଛାଡିଆ ଟା ରିଷ୍କ୍ ଲାଗୁଛି ନା କାଦୁଅ ଫାଦୁଅ କୋଉଠି ପିଲା ପଢିବେ କଣ କରିବେ ବରଂ ଏମିତି ସରକାର କରିବା କଥା କଥା କି ଯେତେବେଳେ ବର୍ଷା ଦିନରେ ଯୋଉ ଏବେ ସବୁ ଯୋଉ ନୂଆ ବହି ବାହାର କରୁଛନ୍ତି ସେଇ ଟାଇମରେ ଗୋଟେ ଗୋଟେ ଚାପ୍ଟର ଗୋଟେ ଅଭ୍ୟାସ ମାନେ ରଖିବା କଥା ଗୋଟେ ଚାପ୍ଟର। ଯେଇ ପିଲାମାନେ ନିଜେ ନିଜେ ପ୍ରାକ୍ଟିସ କରିବେ। ଗୋଟେ ଚାପ୍ଟର ଧରନ୍ତୁ ସେମାନେ ପଢି ଦେଇଛନ୍ତି। ତାର ଦିଟା ଅଭ୍ୟାସ ଥିବ ଯୋଉଟା କି ପିଲାମାନେ ନିଜେ ନିଜେ ପ୍ରାକ୍ଟିସ କରିବେ ସେ ପରୀକ୍ଷାରେ ପଡୁ କି ନ ପଡୁ। କିନ୍ତୁ ପିଲା ତ ନିଜେ ପ୍ରାକ୍ଟିସ୍ କରିବ ନା ସେ ଚାପ୍ଟର ପାଇଁ ସେଗୁଡା ରଖିବା କଥା ଆକ୍ଚୁଆଲି।
ହଁ ଆପଣଙ୍କର ପୁଅ ପିଲାପିଲି କେତେ?
ମୋର ଗୋଟେ ପୁଅଟେ ଗୋଟେ ଝିଅଟେ ଆଉ
ମାନେ ଝିଅ ବଡ ନା ପୁଅ ବଡ ଆପଣଙ୍କର?
ପୁଅ ବଡ଼ ଝିଅ ସାନ?
ଓହୋ ଆପଣଙ୍କ ଘରେ କିଏ କିଏ ଅଛନ୍ତି ସମସ୍ତେ?
ଘରେ ବାବା ମା ମୁଁ ମୋ ସ୍ୱାମୀ ଆଉ ପିଲା ଦିଟା ଆଉ
ବାବା ମା ଆପଣଙ୍କ ବାପା ମା ନା?
ନାଇଁ ନାଇଁ ଶାଶୁ ଶଶୁର ଅଛନ୍ତି।
ଓହୋ ସମସ୍ତେ ରହୁଛନା ଆଉ ଶାଶୁଘର ଆପଣଙ୍କର କଣ ଭୁବନେଶ୍ୱରରେ।
ଶାଶୁ ଘର ଯାଜପୁର କିନ୍ତୁ ଯାଜପୁରରେ ତ ଏବେ ଗାଁରେ କେହି ରହୁନାହାନ୍ତି ସମସ୍ତେ। ସେ ଯିଏ ଯାହାର ଅଛନ୍ତି ବାହାରେ ସମସ୍ତେ ଖାଲି ଘରଟା ଅଛି ଘରକୁ ଜଗିବା ପାଇଁ ଜଣେ ସେମିତି ଗାଁର ଜଣେ ଅଛନ୍ତି ଆଉ
ହଁ ହଁ। ଏଇଆ ରହିଯିବା ସାଙ୍ଗ ହେଇକି। ସେଠି ହିଁ ଭଲ ଏଠି ଅଳ୍ପ ରହିବେ ସେଠି ଅଳ୍ପ ରହିବେ।
ସେ ବୁଢା ବୁଢୀ ହେଲା ପରେ ସେମାନଙ୍କୁ ବି ଗୋଟେ ସାହାରା ଦରକାର ନା ଆମେ ଯଦି ବାହାରେ ରହିଲୁ। ଭୁବନେଶ୍ଵରରେ ସେ ମାନେ କୁଆଡ଼େ ଯିବେ ଆଙ୍କୁ ତ ବୋହୁତ ଥର ଅଫର୍ ବି ଆସିଲାଣି ଦିଲ୍ଲୀ ଆଡ଼େ ଯିବା ପାଇଁ। ତ ଇଏ ସେଇଆ ପାଇଁ ହିଁ ରହିଯାଉଚନ୍ତି କି ନାଇଁ ମୁଁ ଦିଲ୍ଲୀ ଗଲେ ପୁଣି ପିଲାମାନଙ୍କର ସବୁ ଜିନିଷ ପିଲାମାନଙ୍କର ତ ଛାଡ ସେଠି ପଢା ପଢିଛି କିନ୍ତୁ ବା ବା ମା ସେଠି ଯିବାକୁ ସେମାନେ ରାଜି ହଉନାହାନ୍ତି କାରଣ ଏଠି ଘରେ ନିଜ ଘରେ ଛାଡିକି ତ ଯାଇ ହେବନି।
ହଁ ହଁ।
ପୁଣି ରିସ୍କ ତାପରେ ଆଜିକାଲି ଯୋଉ ଯେମିତି ଦେଖୁଛନ୍ତି ଦୁନିଆରେ ଯେମିତି ହଉଛି କୋଉ ଲୋକ କୌଣସି ପ୍ରକାର ନଜର ରଖି ଖି ଏ ଲୋକ ଘରେ ରହୁନାହାନ୍ତି ମାନେ ସେମାନ
ହଁ ହଁ କେତେବେଳେ କେମିତି ପଶି ଆଉଚନ୍ତି ବେଶୀ ତ ଭୁବନେଶ୍ଵରରୁୁ ହଉଛି। ହଁ ସିଟି ଏରିଆ କିନ୍ତୁ ହଉଛି।
ଦି ଚାରି ଦିନି କୁଆଡେ ଗଲେ ବି ସେଟା ଡର ଆଉ ଯଦି ଆମେ ଦିଲ୍ଲୀ ଯିବୁ ତ ଯାଇକି କେ ସେ କେତେ ମାସ ପରେ ଆସିବ ମାସ ପରେ ମାନେ ଛଅ ମାସ ପରେ କି ଚାରି ମାସ ପରେ ଆସିଲା ବେଳକୁ ଘରେ ଆଉ କିଛି ନଥିବ। ସେଇଟା ବି ଗୋଟେ ଭୟ ରହୁଛି।
ହଁ।
ଆଉ ଘରେ ଗୋଟେ ଜିନିଷ ଥରେ କଲା ପରେ ସେଟାକୁ ଛାଡିକି ଯିବାଟା ବଡ କଷ୍ଟ। ଘର ଥିଲେ ବି ଅଡୁଆ ଘର ନଥିଲେ ବି ଅଡୁଆ।
ହଁ ଆଉ ଆଜି ଗାଧୁଆ ବେଳେ ରୋଷେଇ କଣ ଆପଣଙ୍କର?
ଆଜି ତ ଆମର ସାଧା ଭାବିଛି ଛୁଇଁ ଅଛି ଟିକେ ମାନେ ଶନିବାର କଣ ହୁଏ କି ମୁଁ ଯେତେକ ପରିବା ଥାଏ ସବୁ ଫ୍ରିଜରୁ ସାରିଦିଏ। ପୁଣି ଆମର ସନ୍ଧ୍ୟାବେଳକୁ ନଲେ କାଲି ପୁଣି ପରିବା ଆସିବ। ତ ଛୁଇଁ ଅଛି ବାଇଗଣ ଅଛି ଭାବୁଛି ଛୁଇଁ ବାଇଗଣ ଆଳୁ ବେସର କରିଦେବି।
ହଁ ହଁ ମାନେ ତରକାରୀ ନା ଭଜା।
ନାଇଁ ନାଇଁ ଯୋଉ ତରକାରି କରିଦେବି। ଆଉ ପୋଟଳ ଟିକେ ଅଛି ଭଜା କରିଦେବି ଆଉ ଏମିତି ଭା ତ ଡାଲି ଆମ୍ବ ଖଟା ଟିକେ। ଗୋଟେ ଆମ୍ବ ଥୁଆହେଇଛି ମାନେ ଆମ୍ବ ଖଟା କରିବା ପାଇଁ ଆମ୍ବ ଆଣିଥିଲି। ଆଉ ଗୋଟିଏ ଖାଲି କଲମି ଆମ୍ବଟା ଅଛି ସେଇଟାକୁ ଖଟା କରିଦେବି ଆଜି ପାଇଁ ହେଇଯିବ ଆଉ ରା ସେମିତି ତ ପ୍ରାୟ ଟାଇମ ଆମର ଛୋଲେ ମାନେ ଶନିବାର ଦିନ ହେଲା ମାନେ ଏମାନଙ୍କର ଡିମାଣ୍ଡ ଥିବ କି ଛୋଲେ ହଉ କି ମ ଘୁଗୁନି ହଉ କି ଚାଟ୍ ବନେଇଚି ଖାଇବା ପାଇଁ। ସେମିତି କିଛି ତ ଭାବୁଚି ଆଜି ରା ସେମିତି ପୁରୀ ଆଉ ଛୋଲେ କରିଦେବି ବୋଲି ଭାବିଚି ଦେଖାଯାଉ ପିଲାମାନେ କଣ କହୁଛନ୍ତି।
ପିଲା ପାଇଁ ତ ସବୁ ଆଉ ପିଲା କହିବେ ଯାହା ଖାଇବାକୁ କରିବାକୁ ପଡିବ ଆଉ।
ଚି ହେଲା ମାନେ ଆମର ମାନେ ପ୍ରାୟ ଟାଇମ୍ ରାତିରେ ଆଉ ଶନିବାର ଦିନ ତ କ ମ୍ପଲସରି ଛୋଲେ ହବାଟା ନିହାତି ସେମାନେ ଆ ପନିପରିବା କିଛି ଖାଇବେନି ଆ ମତେ ବି ସୁବିଧା ଭଲ ଛୋଲେ କି ଇଏ କି ଯାହାବି ଜିନିଷ ଖାଇଦେବ ଗୋଟେ କରିବା ପାଇଁ
ହଁ ହଁ ସେ ତରକାରୀ ଫକାରୀ କରିବାକୁ ଟିକେ ସୁବିଧା। କୁକରରେ କରିଦେଲେ ଟିକେ ସୁବିଧା।
ପରିବା ବି ପିଲା କେତେ ଖାଇବେ ଦିନ ବେଳା ତ ଏତିକି ଖାଉଛନ୍ତିି ଆଉ ସବୁଦିନି ବି ଟିକେ ଟିକେ ଯାହାହେଲେ ବି ପରିବା ଯାଉଛି, ରାତିରେ ସେମାନଙ୍କୁ ରୁଟି ପାଇଁ ଖାଇବା ପାଇଁ ହଉଚି ବଡ କଷ୍ଟ ଭାତରେ ସିନା ଖାଇ ଦଉଛନ୍ତି ପନିପରିବା ରୁଟେସ୍ ଯାହାହେଲେ ବି ଚଣା ଛୋଲେ ଏଗୁଡାକୁ ଖାଇବା ପାଇଁ ପସନ୍ଦ କରୁଛନ୍ତି।
ହଁ ଆଉ ଆ ମୋର ଗୋଟେ ପୁଅ ଆଉ ଆଠ ବର୍ଷର ଗୋଟେ ପୁଅ
ଆଚ୍ଛା ଆଚ୍ଛା।
ଛି ଆଉ ମୋ ଶାଶୁ ଅଛନ୍ତି ଆଉ।
ହଁ ଆଚ୍ଛା।
ଆଉ
ଆଜି ଆପଣଙ୍କର କଣ ହବ?
ରୋଷେଇ ଗାଧୁଆ ବେଳେ ଆଜି କଣ ହବ ଭାତ ଡାଲି ମାନେ ପୋଟଳ ଅଛି ପୋଟଳ ଭାବୁଚି ସୁଁ ଖାଲି ଆଳୁ ପକେଇକି ଭାଜିଦେବି ଆମ୍ବ ବି ଅଛି। ଆଉ ଶାଗ ବି ଅଛି ଟିକେ ଫ୍ରିଜ ରେ କରିଦେବି ଆଉ। ଆଜି ସାଧା ହଁ ହ। କାଲି ଆଇଁଷ ହେଇଥିଲା ଆଜି ସାଧା।
ହୁଁ ହଁ ସେ ଆଇଁଷ ଦିନରେ ତ ଏତେ ହେଡେକ୍ ରହୁନି ସାଧା ଦିନରେ ଟିକେ ଭାବିବାକୁ ପଡୁଚି ଯେ କଣ କଲେ ପିଲା ଖାଇବେ।
ପିଲା ଇଏ ପିଲା ବି ଖାଇବନି ସେ ଡାଲି କି ଭଜା କିଛି ଖାଇବନି ସେ କଣ ଆମ୍ବ ଲଗେଇକି ଖାଇବ ସିଏ।
ହୁଁ ହୁଁ।
ଆମ୍ବ ଦିଟା ଦେଇଦେଲେ କାଟିକି ଗୋଟିଏ ସିଏ ତାର ଭା ତରେ ଖାଇଦବ ଆଉ ନହେଲେ ଅଣ୍ଡା ଫଣ୍ଡା ତାକୁ ଏତେ ଭଲ ନୁହଁ ମାନେ ତା ମୁଡୁ ନେଇକି ସେ ଖାଉଚି।
ହୁଁ ତାକୁ ଏତେ ପସନ୍ଦ ହଉନି ଆଉ।
ହଁ ଅଣ୍ଡା ଯୁ ଆଜି ଖାଇଦବ ଆଉ ଖାଇବନି ଖାଲି ମୁହଁରୁ ବାହାର କରିଦବ ଅଣ୍ଡା। ଓ ଆମ୍ବ ଫାମ୍ବ ଖାଇଦଉଚି।
ଛୋଟ ପିଲାଙ୍କର ଯାହା ଇଚ୍ଛା ଆଉ କଣ କରିବା ତାଙ୍କରି ପାଇଁ ତ ଆମେ ରୋଷେଇ କରୁ। ଅଛି ତାଙ୍କର ଯଉଟା ଇଚ୍ଛା ହେବ ଆମେ ସେଇ ପରିଶ୍ରମ ଟା କରିବା ଯଦି ସେ ଖାଇବେନି
ହଁ ହଁ। ଆମର କଣ ଯୁଉତି ଭାତ ଡାଲି ଆଉ ଭଜା ଫଜା କରିଦେଲେ ଆଉ ପିଲା ତ ଭଜା ଫଜା ଖାଉନି ସିଏ ତାପରେ ସେଇଭଳିଆ ଭଜା ରେ ଯଉ ଆଳୁ କାଟିକି ବାହାର କରିଦେଲେ ତା ପାଇଁ ଏଇ ଯୋଉ ଗୋଟେ ଚିପ୍ସ ଛାନ୍ଦଦେଲେ, ସେ ଚିପ୍ସ ଆରାମରେ ଖାଇଦବ, ଡାଲି ଟା ଖାଇବନି ସେ ସୁଖା ଭାତ ଖାଉଛି, ଡାଲି ଖାଉନି, ସୁଖା ଭାତରେ ଚିପ୍ସ ଖାଇଦେ। ହଁ ଡାଲି ପକେଇଲେ ସେ ଖାଉନି।
ଆଛା, ତାକୁ ପସନ୍ଦ ନାହିଁ ବୋଧେ ଡାଲି ଆଉ କିନ୍ତୁ ଡାଲି ଟା ବେଶୀ ଖାଇବା କଥା, ଛୋଟ ପିଲା ନା।
ଖାଉନି ସେଇ ଛୋଟବେଳୁ ଡାଲି ଟାକା ଛୋଟବେଳ ଯୋଉ ମୁ ଛୋଟ ଥିଲେ, ମୁଁ ତାକୁ ସିଝା ଖୋଇଦଉଥିଲୁ ଡାଲି ଫାଲି ପ କେ ଖାଉଥିଲା। ସେ ସେତେବେଳେ କିଛି ଜାଣିନଥିଲା ନା, ଏବେ ଜାଣିଲାଣି, ଆଉ ଖାଉନି ଆଉ।
ନହେଲେ ଏମିତି ଦହି ଫହି ପେଇକି ଦେଲେ ବି ଯଦି ଖାଇଥାନ୍ତା କି ଦହି ଫହି ପକେଇ ଦଉନାହାନ୍ତି, ହଁ। ଏ ବର୍ଷା ବର୍ଷି ଦିନ ହେଲେ ଟିକେ ଅଡୁଆ, ହଁ।
ହଁ, ଦହି ଭାତ, ଆଳୁ ଭର୍ତା କରିଦେଲେ। ସି ଖା ତାକୁ ଭଲ ଲାଗିବ, ଆଳୁ ଭଜା ବି ଭଲ ଲାଗେ ସେ ଖାଇଦିଏ। ଖରାଦିନ ଟିକେ ଦହି ଭାତ ଭଲ ଲାଗେ ନା ଖାଇବାକୁ?
ହଁ ମତେ ବି ଦହି ଭାତ ଏତେ ପସନ୍ଦ ଲାଗେନି, ମାନେ ଦହି ବାଇଗଣ ଇଏ ସେ ହେଲେ ମୁଁ ଖାଏ, ଏବେ ମୋତେ ଥଣ୍ଡା ମୋତେ ବେଶୀ ଧରିଛି ବୋଲି ମୁଁ ବେଶୀ ଦହି ଜିନିଷ ଖାଉନି। ଆଉ ବାକି କିନ୍ତୁ ଯୋଉଟା ଆପଣ କହିଲେ ଦହି ଭାତ, ଆଳୁ ଭର୍ତ୍ତା ତାର ଗୋଟେ ଟେଷ୍ଟ ବହୁତ ବଢିଆ।
ବଢିଆ ନା?
ହୁଁ ମୁଁ ତ ମାନେ ଏମିତି ଛୋଟ ବେଳେ ବି ଏ ଖାଏ ସେମତି ଦହି ଭା ତ ମମି ଛୁଙ୍କି ଦିଅନ୍ତି, ତାପରେ ଆଳୁ ଭର୍ତା କରେ। ଏ ବଘରା ବାଲା ଆଳୁ ଭର୍ତା କରିଦେଇଥିବି ତ ଆମେ ସେମିତି ଖାଇ ଦେଇେଇକି ବି ସ୍କୁଲ ଫୁଲ୍କୁ କୁ ପଳଉ, ମାନେ ଯେଉଟା ଇଜିଲି ହେଇପାରିବ ସେଇଟା ମମି କରିଦିଅନ୍ତି।
ହୁଁ ହୁଁ। ହଁ ଛୋଟବେଳେ ତ ଆଳୁ ଭତା ଆଉ ପଖାଳ ଭାତ ବି ଥିଲା ଭଲ, ଭଲ ଲାଗୁଥିଲା ଖାଇବାକୁ।
ହଁ, ହୁଁ।
ଆଉ ଏବେ ଛୁଆ ପିଲାଙ୍କର ଛୁଆ ପିଲା ଖାଇବା, ଆଳୁ ଭାତ ପଖାଳ ଭାତ ଦେଲେ କୋଉ ଛୁଆ ଖାଇବେନି।
ହଁ ସେଇଟା ପୁରା ହଉଛି କଥା, ସେମାନଙ୍କର ଆଜିକାଲି ସବୁ ପିଜ୍ଜା ବର୍ଗର କୁ ଗଲେଣି, ବିଭିନ୍ନ ପ୍ରକାର ଜିନିଷ ଜାଣିଲେଣି, ଆମ ବେଳକୁ ନଥିଲା ବୋଲି ଆମେ ଜବରଦସ୍ତି ଖାଉଥିଲେ। ନହେଲେ ଗୋଟେ ଆମକୁ ଚାପୁଡ଼ା ପଡୁଥିଲା।
ହଁ, ହଁ। ଏମିତି ଦୀନ ଆସିବ ପଖାଳ କଣ
ହୁଁ। ସେଇଟା ହଉଛି କଥା, ହଉ ଆପଣ ଯାଆନ୍ତୁ। କଣ ରୋଷେଇବାସ କରିବେ, ମୁଁ ବି ଯାଉଛି ଟିକେ କାମ ଅଛି।
ହଁ ହଁ ହଁ ପଛରେ କଥା ହବା ଆଉ, ହଁ ବାଏ।
ବାଏ । ।